ମୋ କଥା ଶୁଭୁନି?
ସେତେବେଳେ ସୁବୁନଥି
ଆ ଆଉ କଣ କରୁଛ? ଛନ୍ତି? କଣ ରୋଷେଇ କରିଛନ୍ତି ଆଜି?
ଆଜି ରୋଷେଇ କରିଥିଲି ଭାତ ଡାଲି ଆଉ ବାଇଗଣ ଆଳୁ ଭଜା ଆଉ ଆପଣ?
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେଙ୍କ ଦେହ ଭଲ ଅଛି ଆଉ।
ଆମର ଆଜି ହେଇଛି ଡାଲମା କରିଛୁ ଭଜା କରିଛୁ ଆଉ ବୋଉ ଆଜି ଆଣିଥିଲେ ଶାଗ ଭଜା କରିଛୁ। ଏମିତି ସବୁ ଆଜି ହେଇଛି ଆଉ। ଆଉ ହଁ ସମସ୍ତିଙ୍କ ଦେହ ଭଲ ଅଛି। ପିଲାମାନେ କଣ କରୁଛନ୍ତି?
ମୋର ଗୋଟେ ଛୋଟିଆ ପୁଅଟେ। ଏ ପଢିନି। ଏ ଅଙ୍ଗନୱାଡିରେ ନାଁ ଲେଖା ହେଇଛି।
ହ। ଅଙ୍ଗନବାଡିରେ ଛତୁଆ ହେଇକା ମିଳୁଥିବ।
ନାଇଁ ନାଇଁ। ଛତୁ ଆଉ ମିଳିନାହିଁ ଏଇ ମାସେ ମାସେ ଦି ମାସ ହବ ତ ତିନି ବର୍ଷ ଏଇ ଆର ମାସରେ ହେଲା ତ ତିନି ବର୍ଷର ହେଲା। ଆଉ ଛତୁଆରିକା ମିଳିନେଇ। ଆଉ ଆପଣଙ୍କର? କଣ ପିଲାଛୁଆ?
ହ ଆମର ପୁଅଟିଏ ଝିଅଟିଏ ଆଉ ଝିଅ ସ୍କୁଲ ଯାଇଛନ୍ତି ହେରି ଆଉ ପୁଅ ଯାଇଛନ୍ତି ତ ଏଠି ଖେଳୁଛନ୍ତି ଆସି ସ୍କୁଲରୁୁ ଝିଅ ସ୍କୁଲ ଯାଇଛନ୍ତି ହେରି ଆଦର୍ଶ ପଡ଼ୁଛି ନା।
ହୁଁ ହୁଁ।
ଟିକେ ଯାଇଛି ହେରେ ଆଉ।
ହଁ
ଆଉ? ଆଉ ସମସ୍ତେ ଖାଇସାରିଲେଣି?
ନାଇଁ ଖାଇନୁ ଖାଇବୁ ରୋଷେଇ ସରିଗଲା ମୁଁ ଟିକେ ସିଲେଇ ଗୋଟେ ବ୍ଲାଉଜ ଟେ କାଟିକି ସିଲେଇ କରିଥିଲି। ହଉ ତ ପୁଅ କାନ୍ଦିଲା। ତାକୁ ନେଇକି ଶୁଆଉଥିଲେ।
ଆଉ ବ୍ଲାଉଜୁ କେମିତି କରୁଛନ୍ତି।
ବ୍ଲାଉଜୁ ଏମତି ଟିକେ ଏବେ ନୂଆ ଶିଖୁଛି ନା ସେପାଇଁ ଟିକେ ଇଏ ହଉଛି ଅପେକ୍ଷା ହଉଛି।
ଓ ହ।
ଆଉ
ଆ ମାଉସୀ ହେରିକା କଣ କରୁଛନ୍ତି?
ସେଇ ମୁଁ ଆ ଆପଣ କଲ କଲେ ତ ସିଏ ପୁଅ ପାଖରେ ଅଛନ୍ତି, ମୁଁ ଏଇ ବାହାରେ ବସିକି କଥା ହଉଛି ଆଉ।
ଆଉ ଦିହ ହେରିକା ସମସ୍ତଙ୍କର ଭଲ ଅଛି?
ହଁ।
ଆସିଲେ ଏଇଖା ଆପଣଙ୍କୁ ଦଉଛନ୍ତି ନା ଆପଣ ନିଜ
ନାଇଁ ଅବୟ କି ଅବୟ କି ଦେଇନାହାନ୍ତି ବି ମୁଁ ବି କାହାକୁ ଏତେ କହିନି ଯେ ମୁଁ ଏବେ ସିଲେଇ କରୁଛି କି କଣ, କାହିଁନା ମୋର ସିଲେଇ ଏତେ ଭଲ ହେଇନି। ମୁଁ ବ ନେଇ ଆସ, ଆଁ।
ଟ୍ରେନିଂ ଯାଇଥିଲେ?
ଟ୍ରେନିଂ ଆମ ଘରେ ଥିଲାବେଳେ ମୁଁ ଟ୍ରେନିଂ ଶିଖୁଥିଲି ଜଣଙ୍କ ପାଖରେ ତାପରେ ମୁଁ ବାହା ହେଇକି ଆଇଲା ପରେ ବି କେତେ ଦିନ ଯାଏ ବନ୍ଦ କରିଦେଲି ଆଉ ସିଲେଇ ଶିଖିଲିନି ଏଇ ସିଲେଇ କଲିନି ସେଇଠୁ ତାପରେ ଏବେ ଅନଲାଇନ ରୁ ଗୋଟେ ଯୋଉ ବ୍ଲାଉଜ କଟିଂ ର ଅର୍ଡର କରିଥିଲି ସେଇ ସେଇଥିରେ ମୁଁ ବ୍ଲାଉଜ ଗୋଟେ ଗୋଟେ ତିଆରି କରିଛି ମୋର କରଛି, ମୋ ଶାଶୁଙ୍କର କରୁଛି, ଗୋଟେ ଗୋଟେ କରୁଛି ଆଉ।
ହଁ ଟ୍ରେନିଂ ବି ଏବେ ପଡୁଛି, ଜାଣିଛନ୍ତି କି ନାହିଁ?
ହଁ।
ହୁଁ ମୁଁ ବି ଯାଇଥିଲି। ଏବେ ଟ୍ରେନିଂ ପଡ଼ିଥିଲା ଯେ ଯାଇଥିଲି। ଉଁ ଅଳ୍ପ କିଛି ଶିଖିଛୁ ଆଉ ବେଶୀ ମାନେ ଶିଖିନୁ ଅଳ୍ପ ଶିଖିଛୁ। ଆପଣ ନିଜେ ନିଜେ କରୁଛନ୍ତି ଅନଲାଇନ ରେ ଆଉ।
ହଁ ନାଇଁ ମୁଁ ଅନଲାଇନ ରୁ ସେ ଯୋଉ ବ୍ଲାଉଜ।
ପର୍ ସେଇ ହ୍ୟାଲୋ।
ଆପଣଙ୍କର ନେ ୱର୍କ୍ ପାଉନି।
ହଁ ହଁ, ଏବେ ହେଲା?
ହଁ ହଁ ଶୁଭିଲା ଏବେ, କୁହନ୍ତୁ। ହ୍ୟାଲୋ। ହ୍ୟାଲୋ।
ହ
ହଁ କୁହନ୍ତୁ କୁହନ୍ତୁ ଶୁଭିଲା ନେଟୱାର୍କ ପ୍ରୋବ୍ଲେମ ଅଛି ନା ସେଇଥିପାଇଁ ଶୁଭୁନି ଆଉ। ହ୍ୟାଲୋ। ହ୍ୟାଲୋ।
ବାହାରକୁ ନହେଲେ ଯାଆନ୍ତି। ଶୁଭୁନି କିଛି ନେଟୱାର୍କ ନାହିଁ ଆପଣଙ୍କର।
ଓ ହୋ।
ନେଟୱାର୍କ ପ୍ରୋବ୍ଲେମ ଅଛି ନା ବର୍ଷା ହଉଛି।
ହଁ। ହଁ ମାନେ ବର୍ଷା କାଲି ହେଇଥିଲା ଆ ଯି ମୁଁ ବର୍ଷା ସକାଶେ ମୋ ନେଟୱାର୍କ ଇସୁଚି।
ଅଁ ବର୍ଷା ହଉଚି ନାଁ କାଲି ପବଳ ବର୍ଷା ହେଇଥିଲା। ସେ ବର୍ଷା ଯୋଗୁରୁ ନେଟୱାର ଆସୁନି ଟୋ ତାଲା ଆଉ
ହଁ।
ହାଲୋ ହାଲୋ।
ହାଲୋ।
ହଁ ନେଟୱାର୍କ ପାଉନି ନାଁ ଆପଣଙ୍କ କଥା କିଛି ଶୁଭୁନି।
ହଁ ହଁ ଏଇ ନେଟୱାର୍କ ଏତେ ପାଉନି ତ ସେ
ହଁ ସ୍ ସେଇ ଯୋଉଁଳ ବର୍ଷା ହେଇଚି ନାଁ ସେଇଥିପାଇଁ ନେଟୱାର୍କ ଟୋଟାଲ୍ ପାଉନି ଆଉ ଆପଣଙ୍କ କଥାଉରା ନାଁ ଡବଲ ଶୁଭୁଚି ମତେ। ହାଲୋ। ହଁ ହାଲୋ। ହଁ କୁହନ୍ତୁ ହାଲୋ। ହାଲୋ। ନେଟୱାର୍ ନାଇଁ ନାହିଁ ଜମା ଶୁବୁନି।
ଶୁଭୁଚି। ଇ ଓହୋ। ଏ ଏବେ
ଆପଣ ବାହାର କୁ ଯାଉନାହାନ୍ତି ବୁଡିବ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ ହାଲୋ ହାଲୋ। ହାଲୋ। ହାଲୋ ନେଟୱାର୍ ନି ଶୁଭୁନି ହାଲୋ। ହାଲୋ। ହାଲୋ ହାଲୋ ହାଲୋ ଆପଣଙ୍କୁ ଶୁଭୁନି ହାଲୋ। ହାଲୋ। ହାଲୋ। ହାଲୋ ଦିଦି ଆପଣଙ୍କୁ ଶୁଭୁନି ଦିଦି ହାଲୋ ହାଲୋ, ହାଲୋ ହାଲୋ ହାଲୋ ଦିଦି ଶୁଭୁନି ହାଲୋ। ହାଲୋ। ହାଲୋ ଦିଦି ହାଲୋ। ହାଲୋ ହାଲୋ। ହାଲୋ। ହ ଦିଦି ଆପଣଙ୍କ ଶୁଭୁନି କେତେ ହାଲୋ ହାଲୋ କହିଲେଣି ମୁଁ
ହ୍ୟାଲୋ,
ଦିଦି ଆପଣଙ୍କୁ ଜମା ଶୁଭୁନି ଆପଣଙ୍କର ନେଟୱାର୍କ ନାହିଁ।
ନେଟୱର୍କ ଇସୁ ହଉଛି ତ ଏଠି ସେଇଥିପାଇଁ କି
ହଁ ଦିଦି ଯେତେ ହାଲୋ ହାଲୋ କହିଲେଇ ଟୋଟାଲା
ତାହେଲେ ଗୋଟେ କାମ କର ଟି ଟିକେ ରହିଯା ସି ଦଶ ମିନିଟ୍ କମ୍ପ୍ଲିଟ ହେଇକରି ସେ କଥା ଅଟୋମେଟିକ କଟିଯିବ।
ହ୍ୟାଲୋ ହ୍ୟାଲୋ କୁହନ୍ତୁ ସେମିତି ନେଟୱାର୍କ ପାଉନି ନା ଯେତେ କଥା ହେଲେ ବି ମାନେ ଜମା ବି ଶୋ କରୁନି।
ହଁ ମୁଁ ବି ହାଲୋ ହାଲୋ କହୁଛି ତମ କଥାଟା ଶୁଭୁଛି ହେଲେ ମୁଁ
ହଁ ବା ନେଟୱର୍କ ଟୋଟାଲ ନେଟୱର୍କ ପାଉନି ନା ଆଉ ଦେହ ଭଲ ଅଛି?
ହଁ ଦିଅ ମୁଣ୍ଡ ତ ଭଲ ଅଛି ଆଉ
ହଁ ସେଇ ଯୋଉ କାଲି ବର୍ଷା ହେଇଥିଲା ନା ନେଟୱାର୍କ ପ୍ରୋବ୍ଲେମ୍ ଅଛି ସେଥିପାଇଁ ଯିଏ ବି କଲ୍ କଲେ ନେଟୱାର୍କ ଟୋଟାଲ ପାଉନାହିଁ।
ହଁ ବା ମୁଁ ତିନି ଟା ତିନିଟା କଲ୍ କରିସାରିଲଣି ମୋର ଖାଲି କଲ ହିଁ ଖାଲି ହାଲୋ ହାଲୋ କହିକି ହିଁ ମୋର କଟି ଯାଉଛି।
ହଁ ବା ମୁଁ ଆସିକି ବା ଛାତରେ ବସିଚି। ନେଟୱାର୍କ ଟୋଟାଲ୍ ଘରେ ନାହିଁ ଛାତ ଉପରେ ଆସିକି ବସିଛି ଟୋଟାଲ ବି ପାଉନି।
ହଁ ଆଉ ରଜ କେମିତି ଗଲା।
ହଁ ରଜ ଭଲ ହେଇଛି ଆଉ।
ହଁ ଅଁ
ଆଉ ରଜରେ ତ ପିଠାପଣା ସବୁ ଆଉ ଆଉ ପୋଡପିଠା କରେ। ରି ଥିଲ?
ପୋଡପିଠା ତ ମତେ ଆସେନି ମୁଁ ସେଥିପାଇିଁ କରିନଥିଲି। ଆମର ଚକୁଳି କରିକି ହିଁ ସେ ସେଥିରେ ହିଁ ଚଲେଇ ଦେଇଥିଲି।
ହଁ ଚକୁଲି କେମିତି କରୁଛନ୍ତି।
ଚକୁୁଳି ଆମର ଉଷୁନା ଚାଉଳରେ ମୁଁ କରେ
ଉଷୁନା ଚାଉଳରେ କେମିତି?
ଉଷୁନା ଯୋଉ ମାନେ ଉଷୁନା ଚାଉଳ ଅ କିଲେ କିଲେ ନେଲେ ମାନେ ଅହୁରି ବିରିଟା ତାର ଉପରେ ଚାରି ଡବା କମ୍ ନବ ମାନେ ଦି ଡବା ନବ। ମାନେ ଅଢେଇଶିଆ ଡବାରେ ଚାଉଳ ଚାରି ଡବା ହେଲେ କିଲେ ହଉଛି ତମେ ଯୋଉ ବିରି ସେଇଥିରେ ଡବାଏ ଅଧା ପକେଇବ ମାନେ ଦେଢ ଡବା ବିରି ପକେଇବ କିଲେ ଚାଉଳ।
ହଁ।
ଖାଲି ଡବାଏ ଖଣ୍ଡେ ଅରୁଆ ଚାଉଳ ପକେଇଦବ ସିଏ ମାନେ ଆଣଟା ଠିକ୍ ହବାକୁ।
ଓ ହୋ ତାପରେ କହ କଣ?
ଆଉ ସେମିତି କରିକି ସେମି ସେଥିରେ ର୍ନମାଲି ଇଟିଲି ବି କରିପାରିବ
ଇଟିଲି ତ ହୁଏ ଦିଦି ମୁଁ ଜାଣିଛି ଇଟିଲି ହୁଏ କିନ୍ତୁ ଅ ମାନେ ଚ ଚକୁଳି ଯୋଉ କହିଲ ସେଇଟା ହିଁ ମତେ ଆସେନାହିଁ ନା।
ନାଇଁ ଚକୁଳି ଟା ସେଇଥିରେ ବଢିଆ ପତଳା ପତଳା ଚକୁଳି ହବ।
ହୁଁ ତାପରେ କଣ କରୁଛି ଗ୍ରାଇଣ୍ଡିଙ୍ଗ୍ କର ନା ନାଇଁ ନୋଳ ଶିଳରେ ବାଟ।
ନାଇଁ ନାଇଁ ଗ୍ରାଇଣ୍ଡିଙ୍ଗ୍ କରେ।
ହଁ ହଁ ତାପରେ ତାୱରେ ଥୋଇଦିଅ ଆଉ।
ହୁଁ। ସେଥେରେ ମୁଁ ମୁଁ ମୁଆଁ ପି ପିଠା ବି କରିପାରିବ ଯୋଉ ସିଜା ହୁଏ ଯୋଉ।
ସେ ସେଗୁରା କେମିତିିଆ?
ଯୋଉ ମୁଆଁ ପିଠା ଯୋଉ ସେଇ ଆଣ ଯେମିତି ଇଟିଲି ସିଝା ହୁଏ ସିଏ ସେମିତି ଗୋଟେ ଗୋ ସେ ଯେମିତି କେକ୍ ବାଉଲ୍ ହଉ ହଁ ସେଇ ମାନେ ସେମିତିଆ ଜାଗେରେ ଟିକେ ତେଲ ମାରିଦେଇକି ସେ ଆଣକୁ ଓଜାଡି ଦବ ଇଟିଲି ଛାଞ୍ଚରେ ପାଣି ଟିକେ ଦେଇକି ଗୋଟେ ଷ୍ଟାଣ୍ଡ ଟାଏ ଥୋଇ ଦେଇକି ସେ ଆଣକୁ ସେଥେରେ ଥୋଇଦେଲେ ସିଏ ଆଉ ସିଝିଯିବ ଦଶ ପନ୍ଦର ମିନିଟ୍ ରେ ଦେଖିବ କା କାଠି ପୂରେଇକି ଦେଖିବ ଯେମିତି କାଠି ଆଣ ନ ଲାଗୁଥିବ ହେଇଯାଇଥିବ ଆଉ।
କେକ୍ ଭଳିଆ ହେଇଯାଇଥିବ ଆଉ ସେଥିରେ କଣ ପ କଣ ନଡ଼ିଆ।
ସେଥିରେ ତମେ ଚାହିଁବ ପୁର ଦେଇପାରିବ ଥରକର ଚିକେନ୍ ଯୋଉ ମଟନ ଝୋଳରେ ସେଇଟା ବଢିଆ ଲାଗିବ ଆଉ ପୁର ଦେଇ ଖାଇଲେ ତ ତାଠୁ ବଢିଆ ଲାଗିବ।
ହଁ ହଁ ସେଇ ଯୋଉ ନଡିଆ ପୁର?
ହୁଁ ନଡ଼ିଆ ପୁର ଦେଇକି କଲେ ବି ଭଲ ହବ ଆଉ ଏମିତି ଥରକ ତମେ ଆଇଁଷ ଫାଇଁଷ ଧିଏରେ କରିବ ସେମିତି କଲେ ବଢିଆ ଲାଗିବ।
ହଁ ହଁ ତାହେଲେ ବଢିଆ ଆପଣଙ୍କ ପିଠା ଆସିଛି ଆଉ। ହୁଁ ଆମ ଆଡେ କରନ୍ତି ନାଇଁ ଆମର ସବୁ ଅରୁଆ ଚାଉଳରେ କରନ୍ତି। ଉସୁନା ଚାଉଳରେ ମ ଜଣା ନାହିଁ।
ନାଇଁ ଉଷୁନା ଚାଉଳରେ ଏମିତି କରିବ ହଁ ହବ।
ହ ହୋ ଆମର ବୋଉ ପୋଡ ପିଠା କରିଥିଲେ ଆଉ
ହଁ ପୋଡ ପିଠା କେମତି କଣ କଲୁ ଟିକେ କହୁନା
ପୋଡ ପିଠା ସେ ସେରେ ଚାଉଳ ଆଣିଥିଲେ ସେ ତାକୁ ବି ଯେଇ ଦେଲେ ଆପରେ ସେ ବତରି ଶାଳା ହଁ ଗ୍ରାଇଣ୍ଡିଙ୍ଗ କରିଦେଲୁ ତାପରେ ତାକୁ ଚୁନା କରିକି ମାନେ ଚୁଲିରେ ଆମର ନା ସବୁ ଚୁଲିରେ ତାକୁ ଯନ୍ ତି ଦେଲେ ଜନ୍ତିକି ଗୋଟେ କଡେଇଟେ ଆଣିଲେ ତାପରେ କଦଳୀ ପତ୍ରରେ ପକେଇଦେଲେ ତାକୁ କଦଳୀ ପତ୍ରରେ ପକେଇକି ହେଇ ଯନ୍ତଣୀଗୁଡା ସେଇଥିରେ ଢାଳିଲେ ତାକୁ ସମାନ କରିଦେଲେ ତାପରେ ସମାନ କରିଦେଇକି ନଡିଆ ପୁର ହେଇକି ଆଉ ସବୁ ଦିଆ ଦି କରିକି ସମାନ କରିଦେଲେ ତା ଉପରେ ସବୁ ଆଂସ ଦେଲେ ନିଆଁ ଗୁଡା ଦେଲେ ତାପରେ ସେ ହେଇଗଲା ଆଉ କ।
ହୁଁ।
କିନ୍ତୁ ବଢିଆ ଟେଷ୍ଟ ଲାଗେ ହେରା।
ହୁଁ।